ହାଲୋ।
ହଁ କେମିତି ଅଛନ୍ତି?
ସାର୍ ନମସ୍କାର ଭଲ ଅଛି ଆ
ହଁ ନମସ୍କାର ନମସ୍କାର ଭଲ ଅଛନ୍ତି ହଁ ହଁ ଭଲ ଅଛି। ଆଉ କଣ ଖାଇଥିଲେ ଆଜି?
ଖାଇବା ମାଛ ତରକାରୀ ଟେ ହେଇଥିଲା ବର୍ଷା ପାଗକୁ।
କି ସୁନ୍ଦର ଯା ହଉ। ବହୁତ ବଢିଆ କଥାଟେ ହଁ ହଁ ହଁ। ଆଉ କଣ ଇଏ ନିଜେ ବନେଇଥିଲେ ନାଁ କୋଉଠୁ ଖାଇଥିଲେ? ନାଁ ମା ବନେଇ ଦେଇଥିଲେ ଆପଣଙ୍କର?
ନାଁ ନାଁ ରାଣ ନାଁ ମୁଁ ନିଜେ ପ୍ରସ୍ତୁତ କରିବାକୁ ଚେଷ୍ଟା କରିଥିଲି ଏବଂ ସୁନ୍ଦର ଭାବେ ମଧ୍ୟ କରିଥିଲି।
ଓ ହୋ ଆମକୁ ଡାକିଲେନି ଆପଣ କି କଥା ଯା ହଉ। ଶୁଣିକି ଖୁସି ଲାଗିଲା ଆପଣ ବନେଇଥିଲେ।
ନିଶ୍ଚିତ ଭାବେ ଆପଣଙ୍କୁ ଅ ଅବା ଆସେ। ସାଙ୍ଗସାଥି ମାନଙ୍କୁ ଡାକିଥାନ୍ତି କିନ୍ତୁ ମୁଁ ଅଳ୍ପ ପରିମାଣରେ ଭାବୁ ।
ଆଛା ଆଛା ଓ ହୋ ଠିକ୍ ଠିକ୍ ଠିକ୍। ହଉ ତାହେଲେ ଆମେ ଉଁ ପୁ ପୁ ପୁନର୍ବାର କେବେ ଯଦି ବନେଇବେ ତାହେଲେ ଆମକୁ ଗୋଟେ ଦେବେ ନିମନ୍ତ୍ରଣ ପତ୍ର ଆଉ। ଆମେ ଆସିକି ଆପଣଙ୍କ ପାଖରେ ହାଜର ହେଇଯିବୁ ଆଉ।
ନିଶ୍ଚିତ ଭାବେ ଆ ଉଁ ଆଗକୁ ଯଦି ମୁଁ ଯେବେ ପ୍ରସ୍ତୁତ କରିବି ସମସ୍ତଙ୍କୁ ଧ୍ୟାନ ରେ ରଖି ପ୍ରସ୍ତୁତ କରିବି ମାଛ ତରକାରୀ।
ନିହାତି ନିହାତି ନିହାତି ନିହାତି ନିହାତି ଆମେ ବି କିଛିଟା ସହଯୋଗ କରିବୁ ନାଁ କିଣା କିିଣିରେ ଆଉ ଖାଦ୍ୟଟି ପ୍ରସ୍ତୁତ କରିବାରେ ସବୁ ଜିନିଷରେ ଗୋଟେ ଭୋଜି ଆକାରର ଗୋଟେ କରିଦବା ଆଉ। ଆମର ସେ ଯୋଉ ଅନ୍ତେବାସୀରେ ଯୋଉ ବନ୍ଧୁ ଅଛନ୍ତି ଦି ଜଣ ସେମାନଙ୍କୁ ମ ମଧ୍ୟ ଡାକିଦବା ତାଙ୍କେ ବି ଟିକେ ଖୁସି ହେଇଯିବେ ହଁ। ଆମେ ଚାରି ଜଣ ଖଣ୍ଡେ ମିଶିକି କରିଦବା ଆଉ ଆପଣଙ୍କ ସହିତ ଯୋଉ ବନ୍ଧୁ ରହୁନଥିଲେ କି ସେ ବନ୍ଧୁଙ୍କୁ ଡାକିଦବା।
ନିଶ୍ଚିତ ଭାବରେ ଭଲ ରହିବ କାରଣ ହଁ ବହୁତ ଦିନ ହେଲାଣି ଆମେ ସେଇଭଳି କିଛି ଏକ ଭୋଜିର ଆ ଆୟୋଜନ କରିନାହାନ୍ତି କେବଳ ଆଲୋଚନା ଚାଲିଛି ସେ ଆଲୋଚନାଟା ଉଁ କେବେ ବି ସମ୍ପୂର୍ଣ୍ଣ ହଉନି କି ଫଳପ୍ରଦ ହଁ
କରିନିଅ।
ହୋଇ ପାରୁନାହିଁ। ତ ନିହାତି ଭାବରେ ଆମର ଚେଷ୍ଟା ସତ ଚେଷ୍ଟା ରହିଲେ ମତେ ଲାଗୁଚ ହଁ ସଫଳ ହବ ଦିନେ।
ନିହାତି ନିହାତି। ଆପଣ ତ ସେଇ ମାନେ ଆପଣ ଚେଷ୍ଟା ବି କରୁଥିଲେ। ସେ ଚେଷ୍ଟାରେ ମଧ୍ୟ ମୁଁ ସାମିଲ ନଥିଲି। ମୁଁ ଆଜି ହିଁ ଜାଣିବାକୁ ପାଇଲି। ।
ଆଚ୍ଛା।
କରିଦବା ଦିନେ ଆଉ। ହୁଁ। ଆମର ଯଦି ଅନ୍ତେବାସୀ ରେ ବି ଯଦି କେବେ ହବ, ବହୁତ ଦିନରୁ ହେଇନି ସେମାନେ ତାଙ୍କର କରିକି ଖାଇ ଦଉଛନ୍ତି। ଆଉ ଆମେ ବି ବାହାରେ ରହୁଛେ, ଆପଣ ବି ଗାଁ ରେ ରହୁଛନ୍ତି। ଆଉ ଟିକେ ସମୟର ବି ସୁବିଧାର ବି ସୁବିଧା ହେଇପାରୁନି ଆଉ। କେବେ ଗୋଟେ ରବିବାର ରେ ଏମତି କଣ ଦେଖିକି ଗୋଟେ କରିଦେଲେ ଗୋଟେ ଭଲ ଲାଗିବ। ନାହିଁ କି?
ଆଜ୍ଞା।
ହଁ ଗୋଟେ ସାଙ୍ଗ ସାଥି ମାନଙ୍କର ଗୋଟେ ଆସର ଜମିବ। ବିଭିନ୍ନ ପ୍ରକାରର କଥା ପଡ଼ିବ। ବିଭିନ୍ନ ପ୍ରକାରର ବିଷୟ ଉପରେ। ହଁ-ହଁ। ବିଷୟ ଉପରେ ଆଲୋଚନା ହବ। ତା ସହିତ ଆମ ଭବିଷ୍ୟତର ମଧ୍ୟ କିଛି କାର୍ଯ୍ୟ ପ୍ରଣାଳୀ ଆମେ ପନ୍ଥା ଭାବେ କିଛି ଆ-ଆଲୋଚନା କରିପାରିବା।
ଆଲୋଚନା କରିବା ନିଶ୍ଚିତ। ଏଇଟା ଗୋଟେ ଭଲ ସୁଯୋଗ ରହିବ ଆମ ପାଇଁ।
ହଁ ନିହାତି। ଆଉ କଣ ମାଛର କଣ ଇଏ ଥିଲା ମାନେ ପ୍ରକାର ଭେଦ କଣ ଥିଲା? କୋଉ ପ୍ରକାର ମାଛ ଟା ଆଣିଥିଲା ଆଜି କଣ ନାଁ ଟା ତାର?
ଆ ଯଦି କହିବା, ଆଣି ତ ନଥିଲି ଆଗରୁ ଆଣିଥିଲି। ଆଜି ବି ଆଜି ନୁହେଁ ଆଗରୁ ଆଣି-ଆଣି ରଖିଥିଲି।
ଆଚ୍ଛା-ଆଚ୍ଛା-ଆଚ୍ଛା-ଆଚ୍ଛା, ଶୁଖୁଆ ମାଛ। ହଁ ମୁଁ ଜାଣିବାକୁ ପାଇଲି ଆପଣ ଯେତେବେଳେ କହିଲେ ଆଣିକି ରଖିଥିଲେ ମୁଁ ସେଇ କଥାରୁ ମୁଁ ପ୍ରତୀତ କରିପାରିଲି ଯେ ଶୁଖୁଆ ହିଁ ହେଇଥିବ ବୋଧେ ଆଉ।
ନିଶ୍ଚିତ ଭାବେ। କାରଣ ଅନ୍ୟ କଞ୍ଚା ମାଛକୁ ତ ରଖି ହବନି। ତେଣୁକରି ଶୁଖୁଆ ମାଛ ଆଣିଥିଲି ଆଉ ରୋହୀ କିଛି ବଳକା ଥିଲା ତ ଆଜିର ଦିନରେ ଉଁ ଏକ ସୁନ୍ଦର ଭାବେ ପାଗକୁ ଦେଖିକି ଗୋଟେ ଭଲ ସ୍ଵାଦିଷ୍ଟ ରହିବ ଏକଥା ଅନୁଭବ କରି ନିଜ ହାତ ରନ୍ଧା କରି ପେଟେ ଖାଇ ଦେଇଥିଲି ଆଉ।
ଯା ହଉ ପେଟ ଖାଇକି ଟିକେ ଶୋଇ ପଡିଥିଲେ ଆଉ ନାଇଁ କି କି, ଥଣ୍ଡା ପାଗ ଟା ନା ଟିକେ ବର୍ଷା ବର୍ଷିଆ ପାଗ।
ଆଜ୍ଞା ଆଜ୍ଞା।
ବହୁତ ବଢ଼ିଆ ବହୁତ ବଢ଼ିଆ। କଣ ଆଉ କେମିତି କଣ କାର୍ଯ୍ୟ ମାନେ କେମିତି କଣ ବନେଇ ଥିଲେ?
ବହୁତ ସରଳ ଭାବେ।
ହଁ ସରଳ ସରଳ ପ୍ରକ୍ରିୟା ଟି ବି କୁହନ୍ତୁ, ଆମକୁ ସରଳ ପ୍ରକ୍ରିୟା ହିଁ ଜାଣିବାର ଅଛି। ଆମେ ତ ବିବାହ ନେ ନା ଆମେ ତ ଏକୁଟିଆ ରହୁଛେ ସବୁ। ଆମକୁ ସରଳ ପ୍ରକ୍ରିୟା ର ଜିନିଷ ହିଁ ଆମକୁ ବହୁତ ପସନ୍ଦ।
ନିଶ୍ଚିତ ଭାବେ। ଯଦି କହିବା ଉଁ ତାର ଉପାଦାନ ଗୁଡ଼ିକ ଖାସ କରି ଗୋଟେ ଅ ଯେହେତୁ ମୁଁ ଆଁ ଜଣଙ୍କ ପାଇଁ କରିଥିଲି ଦୁଇଟି ଶୁକୁଆ ମାଛ କରିଥିଲି। ଆଁ ତାପରେ ସେଇଭଳି ହଳଦୀ ଗୁଣ୍ଡ। ହୁଁ ଗୋଟେ ଟିକେ ମସଲା ସ୍ଵାଦ ଅନୁଯାୟୀ ତେଲ ରସୁଣ ପିଆଜ ଏବଂ ସେ ମିର୍ଚିଙ୍ଗା ପତ୍ର ଆମ ବାଡରେ ଅଛି। ତାକୁ ସବୁ ମିଶେଇକି ତା ଲୁ ଯେହେତୁ ଲୁଣି ମାଛ ଶୁଖୁଆ ମାଛ ଆଉ ଲୁଣ ତହିଁରେ ଦେବାକୁ ପଡିଲାନି ସେତିକିରେ ତ ଆଜ୍ଞା।
ପରେ ହେଇଗଲା ନାଇଁ କି।
ହଁ ଯେହେତୁ ନିଜେ ମାଛଟା ଲୁଣିଆ କେତ୍ କିଛି ଜଣ ତାକୁ ଲୁଣି ମାଛ ବୋଲି ବି କୁହନ୍ତି କେତେ ଜଣ ଯେହେତୁ ଶୁ ଶୁଖା ଆସଥାଏ ବୋଲି ଆଜ୍ଞା। କେତେ ଜଣ ଶୁଖା ଥାଏ ବୋଲି ତାକୁ ଶୁଖୁଆ ବୋଲି ବି କୁହନ୍ତି। ବଟ୍ ହଁ ବାସ୍ତବରେ ଲୁଣି ମାଛ ନାମ ଏଇଥିପାଇଁ ହେଇଛି ଯ ଯଥାର୍ଥ ହଉଛି ଯେହେତୁ ଅ ସେ ନିଜେ ଖାଇଲା ବେଳୁକୁ ଲୁଣି ବି ହେଇଥାଏ ଆଉ ଲୁଣି ବି ଲୁଣ ଲୁଣ ପକେଇବାର ଲୁଣ ଉଁ ହୁଁ ଲୁଣିଆ ହେବାର ବି ଗୋଟେ କାରଣ ଅଛି ବଗ୍ୟାନିକ କାରଣ।
କୁହନ୍ତୁ କୁହନ୍ତୁ ଆମେ ଜ୍ ନିହାତି ଭାବେ ମାନେ ଉଁ ବୋହୁତୁ ଇଚ୍ଛୁକ ଅଛୁ ଯେ ନୂଆ ନୂଆ ଜିନିଷ ଶିଖିବା ପାଇଁ। କାରଣ ଏଇ ଶୁକୁଆର ଏଇ ଯୋଉ ପ୍ର କାର ଭେଦ ଆପଣ କହୁଛନ୍ତି ତା ବିଷୟରେ ତାର ମାନେ ବିଶେଷତ୍ୱ ବିଷୟରେ ମୁଁ ମ ସମ୍ପୂର୍ଣ୍ଣ ଭାବେ ଅଜ୍ଞାତ ଅଛି।
ନିଶ୍ଚିତ ଭାବେ ମୋ ଅ ମୋର ଯେତିକ ଧନ୍ ଯେତେ ଧାରଣା ଅଛି ଆ ସେତିକ କହିବି ଆଉ ବୋଧ୍ ଧୋ ହୁଏ ମୁଁ ସଠିକ୍ ବି ହେଇପାରେ ଭୁଲ୍ ବି ହେଇପାରେ।
ହଁ କୁହନ୍ତୁ ହଁ ଜାଣ
ମାଛକୁ ମା ଆ ମାଛକୁ ଆ ଧରିଲା ପରେ ଏ କେଉଟମାନେ ତାକୁ ଆ ସବୁ ମାଛ ତ ଏକା ସାଙ୍ଗେରେ ବିକ୍ରି ହେଇ ନ ଥାଏଁ ତେଣୁକରି ସେ ଲୁଣି ମାଛକୁ ଆ ପୂର୍ବରୁ ଲୁଣି ନଥାଏ ସେ ଦେଖିବାକୁ ଗଲେ। ଏ ଛେ ମାଛ ସାଧାରଣ ମାଛ ଭଳିକା ସବୁ ତାର ମଧ୍ୟ ସ୍ୱାଦ ତ ହଁ କିଛି ମାତ୍ରାରେ ସେମାନଙ୍କୁ ଲୁଣି ପାଣିରେ ସମୁଦ୍ରରେ ଯଦି ଏ ମାଛ ଧରା ହଉଛି ତେବେ ତାକୁ ଦୀର୍ଘ ଦିନ ପାଇଁ ସୁରକ୍ଷିତ ରଖିବା ପାଇଁ ଶୁଖେଇକି ତାକୁ ଦେ ହଁ ତା ଦେହରେ କିଛି ଲୁଣ ଉଁ କିଛି ତ ନୁହେଁ ବୋହୁତ ମାତ୍ରାରେ ଲୁଣ
ହଁ ହଁ।
ତାକୁ ସୁରକ୍ଷିତ ରଖିବା ପାଇଁ ଲୁଣ ଯେତେବେଳେ ତା ଦେହରେ ଦେଇକି ରଖି ଦିଅନ୍ତି ତେବେ ବ୍ୟାକ୍ଟେରିଆ କିମ୍ବା ଜୀବାଣୁ କୌଣସି ଛୋଟ ଅଣୁଜୀବଗୁଡିକ ତାଙ୍କ ଶରୀରକୁ ନଷ୍ଟ କରି ପାରନ୍ତିନି। ତ ସେ ସୁରକ୍ଷିତ ଭାବରେ ରହିଥା ଏବଂ ତାକୁ ହିଁ ଦୀର୍ଘ ଦିନ ଭାବେ ରଖିକି କେଉଟ ମାନେ କିମ୍ବା ବଜାରରେ ବିକିତ୍ର ବିକ୍ରି କରିଥାନ୍ତି। ତାକୁ ହିଁ ଆମେ ଯଦି କିଣିକି ଆଣିଲେ ମଧ୍ୟ ଏତେ ଦିନ ରଖିଲେ ଘରେ ସେ ନଷ୍ଟ ହେଇନଥାଏ। ତ ସେଇ ମାଛ ଟା ହିଁ ଆଜି ତରକାରୀ କରିଥିଲି।
ଆଚ୍ଛା ଆଚ୍ଛା ଆଛା ଆଛା ମାନେ ଆପଣ ଟି ଏକଦମ ଠିକ କଥା କହିଚନ୍ତି। ବୈଜ୍ଞାନିକ କାରଣ ଜ ଦ ଦର୍ଶେଇଲେ ଆଉ କହିଲେ ଯେ ମୁଁ କାଳେ ଠିକ୍ ହେଇଥିବି କି ନାଇଁ? ଏକଦମ ଠିକ କଥା ଟି କହିଚନ୍ତି। ମୁଁ ମଧ୍ୟ ଗୋଟେ ଜାଗାରେ ପଢିଥିଲି ଆମର ଯୋଉ ପୁରାତନ ଯୁଗରେ ଆମର ଯେତେବେଳେ ଆମର କଅଣ ଯୋଉ ଲୋହ ଯୁଗ ଯେତେବେଳେ ଚାଲିଥିଲା ମେସୋପୋଟାମିଆ ଅଞ୍ଚଳରେ
ଆଜ୍ଞା।
ସେହି ଅଞ୍ଚଳରୁ ପ୍ରଥମେ ଏଇ ଜିନିଷଟି ଆରମ୍ଭ କରାଇଥିଲା ସେମାନେ ଦେଖିଥିଲେ ଆମେ ମାଂସଟା ଯୋଉ ମାରିକି ଖାଉଚେ ବହୁତ ଜିନିଷ ନଷ୍ଟ ହେଇଯାଉଚି। ସେବେ ସେମାନେ ବିଭିନ୍ନ ପ୍ରକାର ମାନେ ରୀକ୍ଷା ନିରୀକ୍ଷା କରି କରି କରି କରି ସେଭଳର ଯୁଗର ଲୋକଙ୍କ ପାଖରେ ତ କିଛି ମାନେ କିଛି ତ ଆଉ ସାଧନ ନଥି ଥିଲା। ଯେ କିଏ ଲେଖି ଦେଇଥିବ ତାଙ୍କେ ଜ୍ଞାନ ଟା ପଢିବେ କାରଣ ତାଙ୍କେ ହିଁ ଯହା ଲେଖିବେ ସେଏ ବେଦରଗାର ହେଇଯାଉଥିଲା। ତ ସେମାନେ ବିଭିନ୍ନ ପ୍ରକାର ପରୀକ୍ଷା ନିରୀକ୍ଷା କଲା ବେଳେ ଦେଖିଲେ ଯେ ଲୁଣ ଟାକୁ ଆଣିଲେ ଯେତେବେଳେ ମାଂସ ଟାରେ ଦଉଚେ ସେତାକୁ ତାର ମାନେ ଜଳୀୟ ଅଂଶ ଟାକୁ ପୁରା ସୁଖେଇ ଦଉଚି। ଆମେ ଭଲ ଭାବେ ଜାଣିଚେ ମାନେ ଜଳରୁ ହିଁ ଆମର ସୃଷ୍ଟିର କଣ ସୃଷ୍ଟି ହିଁ ହେଇଚି ନା ଆମ ମାନେ ଯାହାବି ଜୀବ ଜନ୍ତୁ ଯାହାବି ହଁ ଜ ଜଳରୁ ହିଁ ସୃଷ୍ଟି ହେଇଚି। ତ ଜଳ ଯୋଉଠି ରହିଲା ସେଇଟା ଅଣୁ ଜୀବ ଜୀବ ବିଭିନ୍ନ ପ୍ରକାର ଜୀବ ସେଇଠୁ ହିଁ ଜାତ ହବ। ସେଇଥିପାଇଁ ତ ଆମ ପୃଥିବୀ ହିଁ ଗୋଟେ ଗ୍ରହ ଯୋଉଠି କିି ଜଳ ଅଛି ତେଣୁ ଏଇଠି ଜୀବନ ଅଛି। ତ ସେଇ ଯୋଉ ଜଳ ଅଂଶ ଟାକୁ ଲୁଣ ଟା କଣ ମାନେ ଶୁଖେଇଦିଏ। ତେଣୁ କରି ଯୋଉ ମାଂସ ଟି ବହୁତ ଦିନ ଯାଏଁ ପୁରା ରୁହେ ମାନେ ପୁରା ସତେଜ ହେଇକି ରୁହେ ତାକୁ ଆମେ କାଟିକି ମଧ୍ୟ ପୁରାତନ କାଳରେ ହଁ ହଁ। ଏବେ ତ ଅବଶ୍ୟ ବିଭିନ୍ନ ପ୍ରକାର ଆମେ ରୋଷେଇ କରିକି ଖାଉଚେ। କିନ୍ତୁ ସେଇ କାଳରେ ଖାଲି କାଟିକି ତାଙ୍କେ ସେମିତି ହିଁ ଖାଇଦଉଥିଲେ।
ଆଜ୍ଞା ଆଜ୍ଞା।
ଏକଦମ୍ ଠିକ କଥା ଟିଏ କହିଚନ୍ତି। ଆଉ କଣ ଆପଣଙ୍କୁ କଣ ଆଉ ଭଲ ଲାଗେ?
ହଁ ପ୍ରଥମତଃ ଆପଣ ବହୁତ ଭଲ ଭାବେ ବିଶ୍ଳେଷଣ କଲେ ଯଦି ବା ମୁଁ କେ ତୋଟି
ନାଇଁ ନାଇଁ ଆପଣଙ୍କଠୁ କମ୍ ଆଗ ବିଶ୍ଳେଷଣ କଲୁନା ଆ ଆପଣ ବୈଜ୍ଞାନିକ କାରଣଟିଏ ଜତେଇଲେ ମୁଁ ଖାଲି ତାର ଇ ତିହାସ ଯାହା ଲେଖା ହେଇଚି ସେଇଟା ଟିକେ କହିଦେଲି ଆଉ।
ନା ହଁ ସେଟା ବି ଠିକ କିନ୍ତୁ ମତେ ବହୁତ ଭଲ ଲାଗିଲା ଆପଣ ମଧ୍ୟ ବହୁ ସୁନ୍ଦର ଭାବେ ବିଶ୍ଳେଷଣ କଲେ ବୈଜ୍ଞାନିକ କାରଣ।
ହଁ ହଁ କାରଣ ବିନା ବୈଜ୍ଞାନିକ କାରଣରେ ତ ଆମ ସୃଷ୍ଟିରେ କିଛି ବି ହୁଏନି ନା ସବୁ ଜିନିଷର କିଛି ନା କିଛି କାରଣ ରହିଚି। ଆପଣ ମୋ ସହିତ ଏଇ ଦୂର ଯନ୍ତ୍ର ଚାଳିତ ଦୂରସଂଚାର ଯନ୍ତ୍ରରେ କଥା ହେଇ ପାରୁଚନ୍ତି ଆ ପଛରେ ବି ବହୁତ ସାରା ବୈଜ୍ଞାନିକ କାରଣ ରହିଚି।
ନିଶ୍ଚିତ ଆଜ୍ଞା।
ନିହାତି ଭାବେ ଏଇଭଳିଆ ଆଉ ଏଇଭଳିଆ ଦୁନିଆ ଚାଲିଛି। ଠିକ୍ ଅଛେ ଆପଣ ବଢ଼ିଆ ମାନେ ମାଛ ତରକାରୀ ଟିକେ କରିକି ଖାଇଲେ ମୋତେ ଖୁସି ଲାଗିଲା ଆଉ ପର ଥର ଗୋଟେ ଆମେ ଭାବୁଚୁ ଗୋଟେ କୁକୁଡ଼ାରୁ ଗୋଟେ କିଛି ଗୋଟେ କରିବା କଣ କହୁଚନ୍ତି?
ନିଶ୍ଚିତ ଆଜ୍ଞା କୁକୁଡା ଯଦି ଆମେ ଦେଖିବାକୁ
ସାଙ୍ଗସାଥି ହେଇକି ଯେବେ କରିବା ଗୋଟେ କୁକୁଡ଼ା ମାଂସର ଗୋଟେ କଷାକି ଏମିତି କଣ ଗୋଟେ କରିକି ଖାଇବାଆଉ ଭୋଜିଟି କରିକି ଆଉ।
ନିଶ୍ଚିତ ଆଜ୍ଞା ଆପଣ ଖାସି ମାଂସ ଖାଆନ୍ତି?
ହଁ ଖାଏ କିନ୍ତୁ ତାଠୁ ବହୁତ୍ ମୋତେ ଭଲ ଲାଗେ ଆପଣଙ୍କୁ ମାନେ ମୁଁ କିଛି ଇଏ କହୁନି ଆପଣଙ୍କ କଥାରେ ଇଏ କରୁଚି ଏ ମାନେ ଘିନ୍ନ ମତେ ଦଉଚି କିନ୍ତୁ ମତେ ଟିକେ ଦେଶୀ କୁକୁଡ଼ା ଟାତାଠୁ ବହୁତ୍ ଭଲ ଲାଗେ।
ଆଚ୍ଛା ଆଚ୍ଛା ଠିକ୍ ଅଛି ଆଜ୍ଞା ସେ ଭଲ ଭଲ ଆ ତ ସେଇଟା ନିତର ନେ ରୁଚି ବ୍ଲାନ୍। ନିହାତି ନିହାତି ଆମେ ଆପଣଙ୍କ କଥାରେ ସହମତ ପ୍ରତ୍ୟେକ ବ୍ୟକ୍ତି ଙ୍କର ରୁଚି ନିଶ୍ଚିତ ଭିନ୍ନ ହେଇଥାଏ କାହିଁକିନା ଆମେ ସମସ୍ତେ ସମାନ ନୁହନ୍ତି।
ଠିକ୍ ଠିକ୍।
ଅବଶ୍ୟ ଆପଣଙ୍କ କଥାରେ ମୁଁ ଜାଣିପାରିଲି ଯେ ଆପଣ ଦେଶୀ କୁକୁଡ଼ା ବଧ ବୋଧ ହୁଏ କହୁଛନ୍ତି। ତାଙ୍କର ମୁଁ ବ୍ୟବସ୍ଥା କରିଦେବି ମୁଁ ଭାବୁଚି କୁ ଦେଶୀ କୁକୁଡ଼ାର ବ୍ୟବସ୍ଥା କରିଦେଲେ ମତେ ଲାଗୁଚି କାହିଁକି ଆପଣ ଆମ
ଆଗରେ ଏଇ କଥାଟି ପ ଇଲୁ କାରଣ ଆମେ ଜାଣିଚୁ ଆପଣ ଦେଶୀକୁକୁଡ଼ା ଆପଣଙ୍କ ଅଞ୍ଚଳରେ ବହୁତ୍ ମିଳୁଚି ଆଉ ଆପଣଙ୍କ ପାଖ ରେ ପୁରା ସମ୍ଭାର ପୁରା ଅଛି।
ହଁ ଆଜ୍ଞା ଆମର ଦେଶୀ କୁକୁଡ଼ା ଉପଲବ୍ଧ ଅଛି ମୁଁ ଜାଣି ଖୁସିିଲି ଆପଣ ଆମର ଦେଶୀ କୁକୁଡ଼ା ଖାଇବେ ତ ମୁବି ଚାହିଁବି ଆମ ପାଇଁ ଆ ଆପଣ ଛେଳି ମାଂସର ବ୍ୟବସ୍ଥା କରିଦେଲେ ଆମେ ଆପଣଙ୍କ ପାଇଁ
ଆରେ ଆରେ ହ ହ ହଉ ନିଚ୍ ନିଶ୍ଚିନ୍ତ ନିଶ୍ଚିନ୍ତ କରିବା କରିବା ବ୍ୟବସ୍ଥାଟି କରିବା ତାହେଲେ ଆଉ। ନିଶ୍ଚିନ୍ତ କରିବା ତାପରେ ଆମର ଏଇ ଯୋଉ ଅଲଗା ସବୁ ଯୋଉ ପୁଅ ସାଥି ମାନେ ଅଛନ୍ତି ଯୋଉ ତାଙ୍କ ସହିତ ସେଇ ବାନ୍ଧବ ମାନେ ଆମ ସଖା ମାନଙ୍କ ସହିତ ତ ମିଶିକିବି କିଛି ଗୋଟେ ଭୋଜିର ଆୟଜନ କରିବା ଆଉ।
ନିଶ୍ଚିତ ଆଜ୍ଞା ଭଲ ରହିବ ଏଇ ପାଗକୁ ଯଥା ଶୀଘ୍ର ଯଦି ହୁଅନ୍ତା
ଆନ୍ତ୍ରଣ କରିବି ଯେ ଆପଣହିଁ ରୋଷେଇଟି କରିବେ।
ସେଟା ସମସ୍ତଙ୍କ ସହଯୋଗରେ ହବ ଆଜ୍ଞା ମୋହର ମୋର
ସହଯୋଗ କରିବା ପାଇଁ ଆମେ ଅନେକ ବସିଚୁ ଆମ ଆମ ଭାଇ ଭାଇ ବନ୍ଧୁ କୁଟୁମ୍ବ ଆମେ ସବୁ।
ନିଶ୍ଚିତ ନିଶ୍ଚିତ ତାହେଲେ ମୁ ମୁଁ ଆଶା କରୁଚି ତା ଅର୍ଥ ଏକ ସୁନ୍ଦର ଦିନଟିଏ ଆମ ପାଇଁ ନିକଟତର।
ହଁ ହଁ ନିହାତି ନିହାତି। ଗୋଟେ କରିବା ଗୋଟେ ଭୋଜି ଆୟୋଜନ ଭଳିଆ ଆମରବି ମାତାଶ୍ରୀ ଘରେ ନାହାନ୍ତିନା। ତଅ ସୁବିଧା ହବ ଆଉ।
ଆପଣଙ୍କ ସହ କଥା ହେଇ ବହୁତ୍ ଖୁସି ଲାଗିଲା। ଆଜ୍ଞା ଆଉ ଆପଣ କେ ଏମିତି କଥା ହଉ।
ଆମେ ଆଉ ଥରେ ପୁଣି ଥରେ ବାର୍ତ୍ତାଳାପ କରିବା ଏଇଭଳି ଭାବେ। ଆପଣଙ୍କ ଦିନଟି ଶୁଭମୟ ହଉ ନିହାତି ଭାବେ। ପ୍ରଭୁଙ୍କ ଆ ପ୍ରଭୁଙ୍କ ଆଶୀର୍ବାଦ ଆପଣଙ୍କ ସହିତ ଥାଉ ହଉ। ରହିଲି ତାହେଲେ ଶୁଭ ରାତ୍ରୀ।
ଶୁଭ ରାତ୍ରୀ ଆଜ୍ଞା।